ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ।
କୁହନ୍ତୁ।
କଣ କରୁଛନ୍ତି।
ହଁ ଶୁଭୁଛି କୁହନ୍ତୁ।
କଣ କରୁଛନ୍ତି କଣ?
ଆପଣ କଣ ହଉଛି ଡାଇରେକ୍ଟ ଏଇ ଯୋଉ ଜନିଂ ଇଏରେ ଭିଡିଓ କଲ କରି ଥିଲେ କି ମୁଁ କହିଲି ଜଏନିଂ ଇଏରେ ହଉଛି ଭିଡିଓ କଲ କରିଥିଲେ କି?
ହ୍ୟାଲୋ।
ହଁ ଶୁଭୁଛି ମୁଁ କହିଲି ତମେ ଜ ଜଏନିଂ କି ଇରେ ଭିଡିଓ କଲ୍ କରିଦେଇଥିଲା ନା ଭଏସ କଲ୍ କରିଥିଲ।
ନା ନା ଆପଣଙ୍କୁ କରିଥିଲି ନା ପର୍ସନାଲ୍।
ପର୍ସନାଲ ର କରିଥିଲ କାଇହିଁ ସେମତି ତ ନମ୍ବର ଆସିନି।
ଆସିଥିବ ଦେଖନ୍ତୁ।
ଅହୋ ହଉ କୁହନ୍ତୁ।
କଣ କରୁଛନ୍ତି ଏବେ?
ଏବେ କିଛି ନାହିଁ ଏଠି ଜଷ୍ଟ ମୋବାଇଲରେ ଟିକେ ଦେଖୁଥିଲି। ଆଉ ଆପଣ କହିଲେ କଲ୍ କରିବା ପାଇଁ ସେଥିପାଇଁ କଲ୍ କଲି।
ଖାଇଥିଲେ କଣ ସକାଳୁ ଖାଇଥିଲେ କଣ ସକାଳୁ?
ସକାଳୁ ସକାଳୁ ଏମିତି ଜଳଖିଆ ଜଳଖିଆ କିଛି ଖାଇନି ତ ମୁଁ ଅଛି ସକାଳୁ ଗାଧୋଇ ଗାଧୋଇ ହେଇକି ଭଜା ଭୁଜି କରିକି ପୋଟଳ ଆଳୁ ଭଜା ଆଉ ଖଟା ଏମିତି କାକୁଡି ଏମିତି ଖାଇ ଦେଇଛି ଆଉ ଆମ ଝିଅର ମୋର ଖାଇଲୁ। ଆଉ ତାପରେ ବର୍ଷା ତ ଲାଗି ରହିଛି ଆଉ ବର୍ଷା ତ ଛାଡୁନି।
ଆଉ ତମ ଆଡେ ବର୍ଷା କେମତି?
ବର୍ଷା ଜୋର କାଲି ରାତିଠୁ ବର୍ଷା ହଉଛି ଯେ ବର୍ଷା ବି ଛାଡୁନି। ଘରୁ ବି କୁଆଡୁ ବାହାରି ହଉନି।
ଓ ହ ହ।
ହ
ଆମ ଆପଣ କିଛି ଚାଷ ବାସ କରନ୍ତି କି ନା କରନ୍ତିନି?
ଚାଷ ବାପା କରନ୍ତି ଏମତି ବାପା ଯେତେବେଳେ କେତେବେଳେ ନଥିବେ ଫୋନ କରିବେ ଯେ ଯାଅ ଟିକେ ଦେଖିଆସିବ ତ ସେମତି ଯାଏ ଦେଖିଆସେ? ଏମିତି ବି କହିବକୁ ଗଲେ ମୁଁ ଠିକରେ ବିଲ ବିି ଚିହ୍ନିନି। ତ ବାପା ଯେତେବେଳେ ନ ରୁହନ୍ତି ମତେ ଯେତେବେଳେ ବି ପଠାନ୍ତି ଯାହା ଦେଖି ଆସିବା ପାଇଁ। ତ ମୁଁ ଚିହ୍ନି ପାରିବି ବୋଲି ସେମାନେ ସେମିତି ଯେମିତି କହ ବିଲରେ ପତାକା ମାରିଦେଇକି ଆସିଥିବେ ଯେ ଏଇ ବିଲଟା ଆମର। ସେମିତି ଯାଇକି ଇଏ କରେ ଏମତିରେ ବି ମୁଁ ବିଲ ବି ଚିହ୍ନିନି। ଏଇ ଟାଇପର ସବୁ ହୁଏ।
ହୁଁ ହୁଁ ହୁଁ। ଆଉ ରଥଯାତ୍ରା ତମ ଆଡେ କେମିତି ହୁଏ?
ରଥଯାତ୍ରା ସେମିତି ହୁଏ ଏତେ ଛୋଟ ଛୁଆ ସବୁ କରନ୍ତି।
ହଁ।
ଆଉ ଛୋଟ ଛୁଆ କରନ୍ତି ସେମିତି ଛୋଟ ଆକାରରେ ହୁଏ ସେମିତି ଏତେ ବି ବଡ଼ଆକାରରେ ନୁହେଁ ତ ଆମର ରଥଯାତ୍ରା ବେଳକୁ ଆମର ସବୁ ପୁରୀ ଯାଆନ୍ତି ଭାରି। ଆମର ସବୁ ମାନେ ସେବାୟତରେ ଯାଆନ୍ତି ସେବା କରିବା ପାଇଁ। ତ ସେଠିକି ସବୁ ପଳାନ୍ତି ଏମତି ଗାଁରେ ଲୋକ ଅଛନ୍ତି ମାନେ ଗ୍ରାମବାସୀ ସେ ମିଶିକି ସବୁ ଇଏ କରନ୍ତି ଛୋଟ ଛୁଆଙ୍କୁ ନେଇକି
ହୁଁ ହୁଁ।
ଆପଣଙ୍କ ଆଡେ ହୁଏ କେମିତି?
ଆମ ଗାଁ ଆଡେ ରଥଯାତ୍ରା ଭଲସେ ହୁଏ ହଉଛି। ଓ ରଥଯାତ୍ରା ଆମର ବି ଏମତି ଛୋଟ ଆକାରର ହୁଏ। ଆଚା ହଉଛି ସାନ ପୂର୍ଣ୍ଣିମାର ଦିନ ହଉଛି ଠାକୁରଙ୍କୁ ଜଗନ୍ନାଥଙ୍କୁ ଗାଧୋଇ ଦେବେ ଗାଧୋଇ ଜଗନ୍ନାଥ ବଳଭଦ୍ରା ଗାଧେଇ ଦେଇକି ତାପରେ ହଉଛି। ତାଙ୍କୁ ବସନ ପିନ୍ଧେଇବେ ସମସ୍ତେ ତାପରେ ପିନ୍ଧାପିନ୍ଧି କରିକି ତାପରେ ହଉଛି ଏ ରଥଯାତ୍ରା କୁ ଏ ବାହୁଡାକୁ ହଉଛି ଠାକୁରଙ୍କୁ ଚାରିଆଡେ ବୁଲେଇବେ ରଥ ଟାଣିବେ। ଟାଣକି ସାରିଲା ପରେ ହଉଛି ପୂଜା ପୂଜି କରିକି ଜେଝା ଘରକୁ ସମସ୍ତେ ଯିବେ ଆଉ
ଆହୁରି ମାନେ ଏମିତି ବି ବହୁତ ଗୁଡା ଜଗନ୍ନାଥଙ୍କର ଷ୍ଟୋରି ଅଛି ସବୁ ଆପଣ ଜଗନ୍ନାଥଙ୍କ ଷ୍ଟୋରି ଜାଣିଛନ୍ତି।
ଷ୍ଟୋରି ବିଷୟରେ ଏମିତି କିଛି ଜାଣିନି ତମେ ଯଦି ଜାଣିଛ ତାହେଲେ ମତେ ବୁଝିଲୁ ମୁ
ହ ଏମିତି କିି ଯୋଉ ଜଗନ୍ନାଥ ଯୋଉ ମାନେ ଜଗନ୍ନାଥ ପୂର୍ବ ବେଶରେ ସେ ଯେତିକି ଅଭିଶାପ ପାଇଛନ୍ତି ଯୋଉଟା କି ତାଙ୍କୁ ଏଇ ଜନ୍ମରେ ତାଙ୍କୁ ସବୁ ଲିଭେଇବାକୁ ପଡୁଛି ଦେବସ୍ନାନ ପୂର୍ଣ୍ଣିମାଟା ଜଗନ୍ନାଥ ଆସିକି ପଦାରେ ଯୋଉ ଗାଧାନ୍ତି ତାର ବି କାହାଣୀ ଅଛି। ଆଉ ଜଗନ୍ନାଥଙ୍କୁ ଯୋଉ ଜର ହୁଏ ତାଙ୍କର ବି କାହାଣୀ ଅଛି। ଆଉ ତାଙ୍କର ହାତ ଗୋଡ କଣ ପାଇଁ ନାହିଁ। ଏମିତି ସବୁ ଅଛି ଜଗନ୍ନାଥଙ୍କର କାହାଣୀ। ଯୋଉଟା କି ମୁଁ ଟିକେ ବେଶୀ ଜଗାକୁ ଭଲ ପାଏ ମୁଁ ତା ତେଣୁକରି ତାଙ୍କରି କାହାଣୀ ସବୁ ମୁଁ ଦେଖେ ଆଉ ସେରା ବି ଜାଣିବା ପାଇଁ ଚେଷ୍ଟା କରେ।
ହୁଁ। ଯୋଉ ତମେ କହିଲ ହାତ ଗୋଡ଼ ବିଷୟରେ ଜାଣିଛୁ। ତମେ କ
ହ୍ୟାଲୋ।
ହୁଁ ମୁଁ କହିଲି ତମେ ଯୋଉ କହିଲ ହାତ ଗୋଡ ବିଷୟରେ ଜାଣିଛ ହାତ ଜଗନ୍ନାଥଙ୍କର ହାତ ନାହିଁ ଇଏ ବିଷୟରେ ତମେ ଜାଣିଛ ଟିକେ ମତେ କହିଲେ ମୁଁ ଟିକେ ଖୁସି ହୁଅନ୍ତି।
ସେ ହାତ ନାଇଁ କଣକି ସିଏ ତ ଏତେ କ୍ଲିୟର ଜାଣିନି ମାନେ ଏମିତି ଦେଖିକି ଯାହା ସବୁ ୟୁଟୁବ ରୁ ଦେଖି ଇଏ କରେ ଭାଗବତ ପଢନ୍ତି ଯୋଉ ଗାଁରେ ତାଙ୍କ ମାନଙ୍କୁ ପଚାରିକି ବୁଝିକି ଯାହା ଯେତିକି ଇଏ ଏତେ ତ ମନେ ରୁହେନି ତ ଯାହା କି କିଛି ବି ଜାଣିଛି ଏମିତି କଣ ଏଇ ଯୋଉ ଉଁ ତେତୟା ଯୁଗରେ ଯୋଉ ହେଇଥିଲା କଣ ତ ଭଗବାନ ଯୋଉ ଲୁଚିକିରି ଇଏ କରିଥିଲେ ମାନେ ଗୋଟେ ଲୁଚିକି ଯୋଉ ତୀର ମାରିଥିଲେ ବାଳିକି ନା ସୁ କୁ ଏମତି କଣ ତ ସି ଅଭିଶାପ ଦେଇଥିଲା ଯେ ପ୍ରଭୁ ଆପଣ ଯୋଉ ଲୁଚିକି ମତେ ତୀର ମାଇଲେ ଇଏ କଲେ ତ ସେଥିପାଇଁ ତ ତାଙ୍କ ହାତ ଗୋଡ ଇଏ ରହିଲା। ଆଉ ସେ ଯୋଉ ଗଛ ପଛପଟେ ଲୁଚିକି ଯୋଉ ଇଏ କରିଥିଲେ ତ ସେଠୁ ଅଭିଶାପ ଦେଲେ ଯେ ମୁଁ ଏଇ ରାଜ୍ୟର ରାଜା ହେଇକି ବି ସେ ଗଛ ମତେ ସପୋର୍ଟ କଲାନି ମତେ ସିଏ ଆପଣଙ୍କୁ ଲୁଚେଇକି ର ରଖିଲା ମୋ ରାଜ୍ୟର ହେଇକି ବି ସେ ଆପଣଙ୍କୁ ଲୁଚେଇକି ରଖିଲା ସିଏ ମତେ ତୀର ମାଇଲେ ଆଉ ତେଣୁକରି ସେ ଗଛ ବି ଅଭିଶାପ ପାଇଥିଲା ଯୋଉଟା କି ଆଗୁରୁ ନିମ ଗଛ ମିଠା ଥିଲା ତ ମାନେ ତା ଫଳ ବହୁତ ମିଠା। ତ ଯୋଉଟା କି ସେ ଅଭିଶାପ ପାଇବାରୁ ତା ଫଳ ହେଇଗଲା ପିତା। ଭଗବାନଙ୍କ ଅଭିଶାପରୁ ପୁଣି ଗଛ ପୁଣି କହିଲା ଯେ ପ୍ରଭୁ ମୁଁ କି ଭୁଲ କଲି ଆପଣ ତ ଆସିକି ମୋ ଗଛ ପଛ ପଟେ ଲୁଚିକି ରହିଲେ ତ ମୁଁ କି ଭୁଲ କଲି ଯେ ଯୋଉଟା କି ମତେ ଏତେ ବଡ ଅଭିଶାପ ଦେଲେ ମୁଁ ଏତେ ବଡ ବଟ ଭଲ ଗଛଟେ ମିଠା ଗଛଟେ ସମସ୍ତେ ମୋତେ ମୋଠୁ ଫଳ ଖାଉଥିଲେ ଆଉ ଆପଣ ମତେ କାଇହିଁ ଏତେ ବଡ ଅଭିଶାପ ଦେଲେ ଯୋଉଟା କି ମୋ ଫଳ ସବୁ ପିତା ହେଇଗଲା ଲୋକ ମତେ ଛିଛାକର କରୁଛନ୍ତି। ତ ଭଗବାନ ସେଠୁ କହିଲେ ଯେ ନାଇଁ ମୁଁ ଯଦି ବି ତମକୁ ଅଭିଶାପ ଦେଇଛି ମୁଁ ଯେତେବେଳେ କଳି ଯୁଗରେ ଜଗନ୍ନାଥ ରୂପ ନେଇକି ଜନ୍ମ ନେବି ମୁଁ ତମରି ସେ ଗଛ କାଠରୁ ହିଁ ମୁଁ ମୋର ଶରୀର ତିଆରି ହବ। ଏମିତି ସବୁ ଅଛି ତାଙ୍କର ସବୁ ଇଏ। ଯାହା ଯେତିକି ଜାଣିଛି ଅଳ୍ପ ବହୁତେ।
ଯାହା ହଉ ତମ ମତେ ଏତେ ବୁଝେଇଲ। ଭଲ କଥା ମୁଁ ଜାଣିପାରିଲି କିଛି ଜଗନ୍ନାଥଙ୍କ ବିଷୟରେ। ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଆମେ ଦୁଇ ଭାଇ।
ହୁଁ ତମେ ବଡ଼ ନା ସାନ?
ମୁଁ ବଡ଼।
ଅ ହଁ। ତମେ ଏବେ କଣ କରୁଚ?
ମୁଁ ଏବେ ଅଛି ଜବ୍ ଆପ୍ଲାଏ କରିଚି। ଜବ୍ ରେ ଏନଗେଜ୍ ହେଇନି।
ହୁଁ। ପଠାପଢି ସଇଲାଣି?
ହଁ ପଢ଼ା ସରିଯାଇଚି।
ଉଁ ହୁଁ। କଣ ହେବେ ବୋଲି ଭାବିଚନ୍ତି? କି କଣ ଜବ୍ କରିବେ ବୋଲି ଭାବିଚନ୍ତି?
ମେକାନିକାଲ୍ ମେକାନିକାଲ୍ ଯିବା ମୋର
ଆଚ୍ଛା। ସମସ୍ତେ ତ କେତେ ବିଭିନ୍ନ ଇଏ ପାଇଁ ଜବ୍ କରିବା ପାଇଁ ବଡ ବଡ ଜବ୍ କରିବା ତମେ କାଇଁ ଭାବିଲ ହଉଚି ମେକାନିକ୍ ଯିବ ବୋଲି? ହାଲୋ। ହ୍ୟାଲୋ। ହାଲୋ।
ହାଲୋ।
ହ
ହାଲୋ।
ହାଲୋ।
ହାଲୋ।
ହଁ। କାଟି ଦେଲେ ନା କଣ ନେଟୱାର୍କ ପାଉନି।
ନା ନା ନେଟୱାର୍କ ଆପଣଙ୍କ ନାହିଁ ବୋଧେ।
ମୋର ତ ନେଟୱର୍କ ଫୁଲ୍ ଅଛି।
ନେଟୱାର୍କ ପ୍ରୋବ୍ଲେମ ଦେଖେଇଲା ତ କିଛି ସୁବିଲାନି ରହିଗଲା।
ଉଁ ହୁଁ। ହଁ କଣ
ହ୍ୟାଲୋ। ମୁଁ କହିଲି ତମ୍ ଏତେ ସବୁ ଜବ୍ ଥାଇକି ତମେ କା ମେକାନିକ୍ କି ରେ ହଉଚି ଏ ମେକାନିକ୍ ଯିବ ବୋଲି ମନ ହେଲା?
ମେକାନିକାଲ୍ ମାମ୍ ଆକଚୁଆଲି ଗୋ ଟେ ଜିନିଷ କଣ ମୁଁ ଛୁଆ ଦିନେ ମୁଁ ଯେକୌଣସି ବି ଗୋଟେ ଖେଳନା ବି ଆଣେ ମୁଁ ପ୍ରଥମେ ତାକୁ ଚାହିଁବି ସବୁବେଳ ପାଇଁ ଏଇ ଯୋଉ ଜିନିଷଟା ବନା ହେଇଚି ଏଇଟା ଖୋଲିବ କେମିତି। ତା ଭିତରେ କଣ ଲାଗିଚି। ମୁଁ ସବୁବେଳ ପାଇଁ ସେଇ ଜିନିଷ ମୁଁ ଛୁଆ ଦିନେ ଯେତେକ ଖେଳ ଅଛି ମୁଁ ଆଗ ତାକୁ ଖୋଲିବା ପାଇଁ ଚେଷ୍ଟା କରିବି। ଖୋଲିବି ଏମିତି ଛୋଟ ଛୁଆ ବୁଦ୍ଧି। କାହିଁକି ନା ଖୋଲିଦେବି ତାକୁ ଫିଟିଂ କରିପାରିବିନି ଏମିତି ଭଙ୍ଗା ରୁଜା ହେଇଯାଏ। ତ ଘରେ କହିଲେ ଯେ ତୁ କଣ ଗୋଟେ ବଡ଼ ମେକାନିକ୍। ତୁ ସବୁ ଖୋଲି ପକଉଚୁ ଇଏ କରୁଚୁ ସିଏ କରୁଚୁ ଜିନିଷ ଟା ନଷ୍ଟ କରୁଚୁ। ତ ସେଇ ଦିନରୁ ମୋର ସେଇ ଆଇଡିଆ ଟା ଅଛି ଯୋଉଥି ପାଇଁ କି ସେଇ ଲାଇନ୍ ରେ ମୁଁ ଗଲି ଯୋଉଠି ପାଇଁ କି ମତେ ଇଏ ହେଲା କି ଯେ ମୁଁ ନାହିଁ ମୁଁ ଗୋଟେ ମେକାନିକ୍ ହେବି। ହୁ।
ଯଦି ମେକାନିକ୍ ହେବାର ଅଛି ତାହାଲେ ତମ ତମ ସ୍ୱପ୍ନ ପୂରଣ ହଉ। ଆଉ ଆଉ କଣ କହୁଛନ୍ତି? ଆଉ ପଢାପଢି ହେମତି ଚାଲୁ ରହୁଚି ନା ଏମତି ଛାଡି ଛୁଡା ଦେଲଣି?
ନା ପଢ଼ା ସରିଗଲାଣି।
ଅ ହଉ ମୁଁ ତମକୁ ଗୋଟେ ମିନିଟ୍ ଛାଡିକି କଲ୍ କରୁଚି।
ଆଜ୍ଞା।
ହଉ।